ଲା
ହଁ କଣ କରୁଛ।
ହଁ।
କଣ କହୁଛ?
ଆଉ ଏଠିକ ଖାଇବାକୁ ବସିଛି ଆଉ ଖାଇବାକୁ ବସିଛି ଆଉ। ଢ଼ିଙ୍କାଚୁ
କଣ ହେଇଛି ଖାଇବାକୁ?
ଭାତ ଡାଲି ଆଉ କଣ ଗୋଟେ ଭଜା ହେଇଛି ଆଉ
ଆଚ୍ଛା।
ହଁ।
ହୁଁ ହୁଁ। ଟିକେ କଥା ପାଣି ପିଇଦିଏ।
ଆଁ
ପାଣି ପିଉଚି ଟିକେ।
ହଁ। ସହିଲା।
ହୁଁ କୁହ। କୁହ।
ହଁ, ଖାଇବାକୁ ଯିବେ କେତବେଳେ।
କନଟା।
ଖାଇବାକୁ କେତେବେଳେ ଯିବେ?
ଖାଇବାକୁ ଦେଖିଆ ଭୋକ ହେଇନି ହେଲେ ଆଉ ସଂନ୍ଧ୍ୟା ବେଳେ ଗିଳି ଦେଇଥିଲି।
ହୁଁ।
ହଁ। ଆଉ ହ୍ୟାଲୋ ଭଏସ ଆସୁନି।
ନା। ହାଁ।
ତମେ ଖାଇଲଣି ଖାଇ
ହଁ ହେଲୋ ନା ନା ମୁଁ ଖାଉଛି।
କଣ ଖାଉଛ? ଖାଇଲେ ଖାଇଲାବେଳେ ମୋବାଇଲ ଧରି କଥା ହବ।
ହୁଁ।
ହ୍ୟାଲୋ।
ହୁଁ।
ମୁଁ କହିଲି ଖାଇଲାବେଳେ କଣ ମୋବାଇଲ ଧରି ଗପୁଛୁ।
ହଁ।
ଆଗ ଖଇଦେଉନ ତା ପରେ ଗପିବ।
ନା ଚଳିବ ଆଉ
କୁନ୍ଦୁରି।
ହୁଁ।
ଏ ସେ କୁନ୍ଦୁରି ମୁନ୍ଦୁରି ଭଲ ଲାଗେନାହିଁ କେମିତି ଖାଇଯାଉଛ ସେ ଗୁରା।
ତମେ କେମିତି ଖାଇ ଯାଉଛ ଆଇଁସ।
ସେ ଟେଷ୍ଟ ଲାଗୁଛି।
ଏଇଟା ବି ଟେଷ୍ଟ ଲାଗୁଚି।
ଭଲ ଲାଗୁଛି କୁହନ୍ତିନି।
ହଁ ହୁଁ ହ ଓ ହଉ ଆଉ।
ଖାଇବାକୁ ଛି କୁହନ୍ତିନି।
ଅହ ଆଉ କଣ କୁହନ୍ତି ୟାମି।
ଉନ୍
କଣ କୁହନ୍ତି ୟାମି ୟାମି।
ହୁଁ ହୁଁ
ମୋ ଭାଇ
ହ
ଫଦର ହଁ
ପବନ ଦଉଚି ବୋଲି ପଦାରେ ବୁଲୁଚ?
ପଦାରେ ବୁଲୁଚୁ ବଢିଆ ଜହ୍ନ ପଡୁଛି ଦିନ ଭଳିଆ ଲାଗୁଛି।
ଓହୋ
ହୁଁ ହଁ ହ୍ୟାଲୋ।
ହୁଁ
ହୁଁ
କନ୍ତା ଘରେ
ହଁ
ଆଉ କୋଉଠି ରୁହନ୍ତୁ।
ନା ତ
ହଁ ଘରେ
ହଁ ଘରେ
ହୁଁ
ହୁଁ ତୁମେ ଆମ ଘରେ ରହୁଛ ନା ସେ ବଧେ ସେଥିପାଇଁ କହୁଛ। ଆଉ ହ୍ୟାଲୋ।
ହୁଁ
ଏକଲା ଏକଲା ଖାଉଛ ଡାକୁନ।
ବାସିବ
କଣ? ବାର ଥର ଏଇ କି ହ୍ୟାଲୋ।
ହୁଁ।
କଣ କହୁନ ଭଲ ସେ ଏକଲା ଏକଲା ଖାଉଛ ଡାକୁନ।
ହଁ ହଁ ହ
ଶୁଭୁନି। କାଲି ଯିବି। ଆଇଁ ଏବେ ଗଲେ।
ହଲ ନାହିଁ ଖାଇବାକୁ।
ସରିଗଲା?
ହଁ।
ହଉ ଆଉ କାଲି ନହେଲେ ସକାଳେ ଆସିବ ନେଇକି ନ ନେଲେ ଖାଇବ ଆଉ।
ବୁଅ।
ଆଉ କୁଆଡ଼େ ବୁଲାବୁଲି କୁଆଡ଼େ ଇଚ୍ଛା ଅଛି?
କଣ?
ନାଇଁ ନାଇଁ।
ଆଚ୍ଛା ନାଇଁ?
ନା।
ଓହୋ। ଆଉ ଏବେ କଣ ପିନ୍ଧିଛ କଣ? ଏବେ ପିନ୍ଧିଛ କଣ? ମାନେ କୋଉ କଲର? ହାଲୋ।
ଆଚ୍ଛା। କୋଉ କଲର ପସନ୍ଦ ଅଧିକ? ବ୍ଲାକେ।
ହୁଁ।
ଆଚ୍ଛା ଆଚ୍ଛା। ହ୍ୟାଲୋ କଳା କଣ ପାଇଁ ପସନ୍ଦ?
ହଁ।
ଆଁ!
କଣ ପାଇଁ ପସନ୍ଦ କର? କମଳ୍ ସାର୍। ହଁ।
ଭାଇ ତ କଲରା ଟା ଭଲ ଲାଗେ ଆଉ।
ଓହୋ କଣ ପାଇନା ଗୋଟେ ଦି ଦିନ୍ ତିବ ତ।
ହାଁ!
ରିଜିନ୍ ନାଇଁ।
ଆ ରିଜିନ୍ ନାଇଁ ତ ପିନ୍ଧଚ କାଇଁ? ନାଲି ପିନ୍ଧ, କାଳି ପିନ୍ଧ, ହଳଦୀ ପିନ୍ଧ। ହ ହୁଁ। କହ ହିଁ କଁଅ ପାଇଁ ଖାଲି। କଣ କହୁନ। ଆଉ ହଁ। ଆଲୋ ମୁଁ କହିଲି କଳା ହିଁ ଖାଲି ପି ପିନ୍ଧାହଉଛି ଆଉ ତ କିଛି, କଲର ଅଛି କେତେ କଲର ଅଛି, ମାନେ।
ଭଲ ଲାଗୁନି ସେଟା।
ଭଲ ଲାଗେନି, ଏଇଟା କେମିତି କଣ ଭଲ ଲାଗୁଛି। କଣ ଟାଏ। ଖ୍ରୀଷ୍ଟିୟାନ ଶଭୁନି।
କଣ କହିଲୁ।
ହଁ ଭଏସ କଟୁଛି କି ନେଟୱାର୍କ ନାହିଁ। ମତେ ଶୁଭୁନି କାଇ ତମ କଥା ତାଲିଠଇଛେ।
ଭାହାଲ ଏବେ।
ଶୁଭୁନି।
ହଁ।
ହ ହଁ।
ଏବେ ଯେମିତି କହିିବ ସେମିତି ସବୁବେଳେ କଥା ହୁଅ ଶୁଭୁଛି ଭଲ ନହେଲେ ଆଉ ସବୁବେଳେ ଶୁଭୁନି। ହଁ।
ହଁ ହ ଡାକିଲେଣି ଖାଇବାକୁ ତାକୁ।
କାହାକୁ, ମତେ କିଏ ଡାକି ନାହାନ୍ତି।
ହୁଁ।
ଡାକିଦେବେ ଆଉ ଦଶ ପନ୍ଦର ଦିନ ପରେ ଆଉ।
ହଁ ଖାଇଦବ ଆଉ।
ହଁ କଣ କହିଲ।
ହୁଁ, ଆଉ କଣ କହିବି।
କହୁନ କହିବା କଣ ପଇସା ପଡୁଛି। ଆଚ୍ଛା।
ଆ ତମ ଘରେ କିଏ କିଏ ରହୁଛନ୍ତି।
ଘରେ।
ହଁ।
ଘରେ ସବୁ ଲୋକ ରହୁଛନ୍ତି।
ହାଁ।
ଘରେ ସବୁ ଲୋକ ରହୁଛନ୍ତି।
ଉଁ ହୁଁ।
କଣ।
ହୁଁ ହୁଁ।
ପୁଅ, ଝିଅ।
ଭଏସ କଟିଗଲା, ଭଏସ କଟିଗଲା।
ପୁଅ, ଝିଅ କିଏ?
ପୁଅ, ଝୁଅ ଦିଦି ଅଛନ୍ତି ଆଉ, ଭାଇ, ଭଉଣୀ, ବାପା, ବୋଉ। ହାଲୋ।
ହଁ ତମେ ତାହେଲେ ବାପା ବୋଉଙ୍କ ସହିତ ରହୁଛ ନା?
ଓହୋ। ଆଉ କାହା ସାଙ୍ଗେ ରହିଥାନ୍ତି ତମ ସହ? ଆଉ ତାହେଲେ ଅଦ୍ଭୁତ କଶ୍ଚିନ୍।
ଭାଇ କଣ କରୁଛି?
ଭାଇ ବା ଯାଇଛି ସୁଟିଂରେ ପ୍ପ୍ରିୱେଡିଂ।
ସୁଟିଙ୍ଗ ହଉଛି ନା ସେ କଣ କରିବାକୁ ଯାଇଛନ୍ତି?
ସିଏ କରିବାକୁ ଯାଇଛନ୍ତି।
ଅ
ହଁ।
ହୁଁ।
କଣ ପ୍ରି ୱେଡଙ୍ଗି ସୁୁଟିଙ୍ଗ ହବକି?
ନା ନା।
କାଇଁ
ହଉ ହଉ ରଖୁଛି ମୋ କାମ ଅଛି।
ହୋଉ ହୋଉ।